ହ୍ୟାଲୋ।
ଆଜ୍ଞା କଣ କରୁଛନ୍ତି?
ଆଜ୍ଞା ନମସ୍କାର ନାଇଁ କିଛି ନାଇଁ ଏଇଠି ଏମତି ମାନେ ଅ ସ୍ଵାମୀ ଆସିଲେ ତାଙ୍କୁ ଖାଇବାକୁ ଦେବି ବୋଲି ଅନେଇ ବସିଛି ଆଉ। ଆସନ୍ତୁ ମୋ ଶାଶୁ ଉଠିକି ମତେ ପଚାରୁଛନ୍ତି ଆଉ କେତେବେଳେ ସିଏ ଆସିବ ତାକୁ କଲ୍ କର।
ହଁ ହଁ ନିଶ୍ଚିନ୍ତ ଯାହାହେଲେ ମା ପଚାରିବେ। ଏ ତ ସ୍ଵାଭାବିକ କଥା।
ମାନେ ମୋ ସ୍ଵାମୀଙ୍କୁ ଆସି ହେଲାଣି ଷାଠିଏ ପାଖାପାଖି। ହେଲା, ମୋ ଶା ଶାଶୁଙ୍କୁ ପଞ୍ଚାଅଶୀ କି ସତାଅଶୀ ଖଣ୍ଡେ ହବ। ହୁଁ ସେଥିରେ ବି ସେ ବହୁତ ଷ୍ଟ୍ରଙ୍ଗ ଅଛନ୍ତି। ସେଥିରେ ମାନେ ମୋ ସ୍ଵାମୀ ଏତେ ମାନେ ଦୁନିଆ ବି ଦେଖି ସାରିଲେଣି। ଏତିକି ସେ ମାନେ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
ମାନେ ସେତିକି ସିଏ ବଡ ହେଇସାରିଲେଣି ତଥାପି ବି ମୋ ଶାଶୁଙ୍କୁ ତାଙ୍କ ଚିନ୍ତା।
ନିଶ୍ଚିନ୍ତ। ମା ମାନେ ପୁଅ ଆଗେ ମା ମା ମା ପାଖରେ ପୁଅ ଯେତେ ବର୍ଷ ହେଲେ ବି ତାଙ୍କୁ ଲାଗିବ କଣ କହିଲ ଛୁଆ।
ହଁ ଯାହା କହିଲେ।
କି? ଏ ସମସ୍ତେ ଆପଣଙ୍କ ମା ଯେମିତି ମୋ ମା ସେମିତି। ସମସ୍ତଙ୍କୁ । ।
ହଁ ମାନେ ଦିନେ ଦିନେ ଏମିତି ଧର ଲେଟ୍ ହେଇଯାଇଥିବ ମୋ ସ୍ୱାମୀଙ୍କର। ମୁଁ ପଛେ ଖାଇକି ଶୋଇ ପଡିଥିବି। କିନ୍ତୁ ମୋ ଶାଶୁ ସୋ ମାନେ ଶୋଇଥିବେ କିନ୍ତୁ ନିଦ
ଆଉ।
ହଁ ନିଦରେ ଶୋଇ ନଥିବେ ସିଏ ଆସିବେ ଇଏ ଦେଖିବେ କି ହଁ ଆସିଲେ ତାପରେ ଯାଇ ନିଦରେ ଶୋଇବେ।
ମୋର ମୋ ବୋଉ ବି ସେୟା। ମୁଁ ଦିନେ ଦିନେ ମୁ ବି ଦିନେ ଦିନେ ଆ ସେମିତି ସେଇ ରାତି ଏଗାର କେତେ ବାର ହେଇଯାଏ। ଏ ଯେମିତି । ବୁଲୁଥିବ ପଚାସ ଥର ।
ହୁଁ, ଆପଣଙ୍କ ସ୍ତ୍ରୀ?
ମିଛଛେ ଏଇ ବସିଛନ୍ତି ଘରେ ଭିତରେ।
ଆଚ୍ଛା ଆପଣଙ୍କ ଭଏସ ଟା ଟିକେ କାହିଁ କଟୁଛି ଟିକେ ଭଲ ଜାଗାକୁ ଆସୁନାହାନ୍ତି।
ଯାଉଛି କଣ ଟିକେ କଣ କଉଛି କହିଲେ ଯୋଉ ରଜଠୁ ଯୋଉ ଗାଇଟି ଯୋଉ ମାଇଲେ ସେ ବିଠୁ ଟିକେ ଆମର ଏପଟେ ଗୋଟେ ସବୁ ନେଟୱାର୍କ ଗୁରା ଟିକେ ପ୍ରୋବ୍ଲେମ ରହିଲା ମଝିରେ ଦି ତିନି ଦିନ ନେଟୱାର୍କ ଆସିଲା ହିଁ ନାହିଁ।
ଉଁ ହୁଁ। ହଁ ଆମର ତ ଏଠି ମାନେ ଯୋଉ ଲାଇଟନିଂ ହେଲା। ତାପରେ ଆମର କରେଣ୍ଟ ଆଉ ଦେଲେନି କିଛି ସମୟ।
ହୁଁ ସେଇପା। ଟିକେ ପ୍ରୋବ୍ଲେମ ରହୁଛି ଟାୱାର ପ୍ରୋବ୍ଲେମ ରହୁଛି ଆଉ।
ହଁ ନାଇଁ ବେଳେ ବେଳେ ପୁରା ଭଲ ଆସୁଛି।
ନାଇଁ ଏବେ ଠିକ ଏବେ ଠିକ ଆସୁଚି ତ।
ହଁ, ଏବେ ଠିକ୍ ଆଉଚି।
ମାନେ ଆ ଖାଇ ଖାଇସାରିଲା ପରେ ଯାଇକି ଆପଣ ଶୋଇବେ ନାଇକି।
ହଁ ମାନେ ମୁଁ ତ ବେଳେ ବେଳେ ଏମ୍ତି ମାନେ ସେମ୍ତି କିଛି ନାହିଁ ସେ ଆମର ତ ମାନେ ସିଏ ବି କୁହନ୍ତି ତୁ କାଇଁ ଅନେଇକି ବଇଚୁ ତୁ ଖାଇକି ଶୋଇପଡ଼। ତୋର ଶୋଇପଡ ମୁଁ ମୋର ଗଲେ ଖାଇବି। ଆଉ ମୋ ସ୍ଵାମୀ ପୁଣି ରାଜନୀତିଆ ଲୋକ ହେଲା।
ସିଏ ଫୁଣି ରାଜନୀତି ମାନେ ଯେମି ଇଲେକ୍ସନ ହେରିକା ଥାଏ ଆସିବେ ତିନିଟା ରାତିରେ।
ହଁ, କିନ୍ତୁ ହୁଏ ସେମ୍ତି କେମତି ସେମାନେ ଥାଆନ୍ତି। ତେଣୁ କରି ଆପଣ ନିଜେ ଖାଇଦେଇକି ଖାଇକି ରେଷ୍ଟ୍ ନେବାଟା ବେଟର୍। ମାନେ ଯେତେବେଳେ ସେ ଆସିବେ ତ ଖାଇବେ ତାଙ୍କ ପାଇଁ ବାଢି ଦେଇଥିବେ ଆମର କହିଦିଏ ଘ କେବେ ଲେଟ୍ ହବ ଆଉ ଓ ତମେ ଖାଇକି ମାନେ ବ ରେଷ୍ଟ ନଉଥିବୁ ମୁ ଡାକିବି। ମୁଁ ନିଜେ ମୋର ନେଇଆସେ ମୋର ଖାଇଦିଏ। ନିଜେ ସବୁ ରଖିଦିଏ ବାସନ କୁସନ ଆଣିକି ସେ ଯୋଉଠି ରଖିବା କ
ହଁ ହଁ ସିଏ ବି ସେୟା।
ତାପରେ
ନାଇ ମୁଁ ବି ମାନେ ଉ ଯୋଉ ଯେତେବେଳେ ମାନେ ଆମର ମାନେ ଦୁଇ ହଜାର ଏଗାର କି ବାର ମସିହା ମୋର ମନେ ନାହିଁ ପ୍ରପର୍। ହେଲା ମୁଁ ବି ସେତେବେଳେ ମାନେ ସରପଞ୍ଚ ରେ ଠିଆ ହେଇଥିଲି ମାନେ ମାନେ ମୋ ସ୍ୱାମୀ ସବୁ ବୁଝାବୁଝି କରନ୍ତି କିନ୍ତୁ ମୁଁ ଠିଆ ହେଇଥିଲି ଯେହେତୁ ମାନେ ଥିଲା ଆମର ଲେଡିସ୍ ଠିଆ ଏବେ ଜେନେରାଲ୍ ଲେଡିସ୍।
ହଁ ଆପଣଙ୍କ ସେଠି ସେପଟେ ଆପଣ ଗାଁରେ ଯୋ ଅଛନ୍ତି ନିଜ ଗାଁରେ ପର୍ବପର୍ବାଣି କିଛି ହୁଏ ନା ନାଇଁ ଏମ୍ତି ନର୍ମାଲି
ନାଇଁ ଆମର ସେମିତି କିଛି ପଟିକୁଲାର୍ ପର୍ବପର୍ବାଣୀ ନାହିଁ। ଆମର ଯାହାବି ମାନେ ଟୋଟାଲ ମାନେ ଆମର ଜିଲ୍ଲାରେ ଝଡି ବିି ପର୍ବପର୍ବାଣି ଯେମିତି ରଜ ହେଲା ଆମର ଗୋ ଟେ ରଜରେ ପୁରା ଗାଁଟା ସାରା ରଜ ଆଉ ଜେସ୍ ଷ୍ଟ ପୂର୍ଣ୍ଣିମା ଆମର ଗୋଟେ ବହୁତ ବଡ ମାନେ ବହୁତ ଲୋକ ଆସନ୍ତି ନା ବାହାରୁ ବାହାରୁ ସବୁ।
ହୁଁ, ହୁଁ ନାଇଁ ଯେମ୍ତି ଆମର ଆ ଲକ୍ଷ୍ମୀ ପୂଜା କରିବୁ ଲକ୍ଷ୍ମୀ ପୂଜା ଟାଇମ ରେ ଯେମ୍ତି ରଥଯାତ୍ରା ହେଲେ ରଥଯାତ୍ରା କରିବୁ।
ଆମର ତ ଏପଟେ ଗଜଲକ୍ଷ୍ମୀ ହିଁ ହୁଅନ୍ତି ଆଉ ତ ମୁଁ ସେମିତି ମାନେ ଜାଣିନି।
ନାଇଁ ନିଜ ଗାଁ ରେ।
ନାଇଁ ଗାଁ ରେ ସେମିତି କିଛି ନାଇଁ।
ନାଇଁ ଆପଣ ଯୋଉଠି ରୁହନ୍ତି ସେଇଟା ବହୁତ ବଡ ଗାଁ ସେଇଟା ଗୋଟେ ଜିଲ୍ଲା ସମାନ।
ଆସ୍ଥିଲେ। ସେଠୁ ଆମେ ଆମର ଗୋଟେ ପଞ୍ଚାୟତ ଏଇଠୁ ପାଞ୍ଚ କିଲୋମିଟର ଡିଷ୍ଟାନ୍ସ ହେଲା। ସେଟା ଯାଉଛି ଏନ୍ ଏ ସି ରେ ଆମର ଯାଉଛି ବ୍ଲକ ରେ।
ଆଜ୍ଞା।
ସେଇ ଏକା ସବୁ ଭୁବନ ଏରିଆ ମାନେ ସେରାଉଣ୍ଡ ଭିତରେ ସବୁ ରହୁଛୁ।
ଆଜ୍ଞା।
ଆମେ ସବୁ ରହୁଛୁ ସେ ପାଖାପାଖି ଆଉ।
ହଁ ମାନେ ଆମର ସେମିତି କିଛି ମାନେ ଗାଁ ଆମେ ତ ଛୋଟିଆ ଗାଁ ତି କିଛି ନାଇଁ।
ଓ ହୋ।
ସେଇ ଆମ ର। ହଁ ଆମ ଏବେ ଯୋଉ ମାନେ ଜ୍ୟେଷ୍ଠ ପୂର୍ଣ୍ଣିମା ହବ ଅଣତିରିଶ ତାରିଖ ହେଲା।
ଆଜ୍ଞା।
ଆମର ପୁରା ବହୁତ ମାନେ, ମାନେ ଭିଡ ମାନେ ବହୁତ। ମାନେ ତିନି ଦିନି ପୂ ପୂର୍ବୁରୁ ଭିଡ ମାନେ ରୋଡ ଜାମ୍ ହବା ଷ୍ଟାର୍ଟ ହବ, ବହୁତ ଲୋକ ଆସନ୍ତି। ବହୁତ ଲୋକ ମାନେ ଲକ୍ଷ ଲକ୍ଷ କ ସେ ପୁରା ଦୋକାନ ବଜାର ବସିଥିବ ସେ ବା ହବନି। ପୋଲିସ ଆସିକି ମାନେ ପୋଲିସ, ଆର୍ମି, ଇଏ ସବୁ ଆସିକି ସବୁ ଗାଡି ରଖା ହେଇଥାଏ। ଉଁ କେମିତି ସୁରୁଖୁରୁରେ ହବ ବୋଲି, ପୁଣି
ନା ତାର ମାନେ ହୁଏନି ପୂଜା ପର୍ବ ହୁଅନ୍ତି ନାଇଁ କେଇ।
ନା ନା ଗାଁ ରେ କିଛି ହୁଏନି, ଆଉ ତାପରେ ଯୋଉ ଆମର ଯୋଉ ମାନେ ହୁଏ ଜ୍ୟେଷ୍ଠ ପୁର୍ଣ୍ଣିମା ଟା ସେଇଟା ମାନେ କଣ କହିଲେ ଆଗରୁ ଯୋଉଠି ମାନେ ଠାକୁର ରହୁଥିଲେ ସେଇଟା ବହୁତ ଛୋ ଟିଆ ଜାଗା କଣ୍ଡେଷ୍ଟେଡ ଜାଗା ଟା ଥିଲା, ହେଲା।
ଆଜ୍ଞା।
ଏବେ ଯୋଉ ମାନେ ଆପଣଙ୍କ ଭଏସ ଟା କଟୁଛି।
ମୁଁ ଆ
ହେଁ ଏବେ ହେଇ ଶୁଭିଲା, ଏବେ ଆସ ସୁଭିଲା ପୁଣି କଟୁଥିଲା ସେତେବେଳେ ହଁ। ତ ଆମ ଏବେ ଯୋଉଠି ଠାକୁର ରହୁଛନ୍ତି, ସିଏ ମାନେ ବହୁତ ବଡ ଇଏ ହେଇଗଲାଣି ମାନେ ମନ୍ଦିର ପୁରା ବଡ। କରିସାଇଲେଣି ମାନେ ପଥରର ପୁରା ମନ୍ଦିର କରିସାଇଲେଣି ଆଗରୁ ମାନେ ଏମ୍ ଶୁଣିଥିବେ ତ ଠାକୁର ଗଛ ମୂଳରେ ବସି ମାଳିକା ଲେଖିଥିଲେ, ଶୁଣିଥିବେ?
ସୁଣିଚି, ଶୁନିଚି।
ହଁ ତ ସେଇଆ ସିଏ ମାନେ ଏବେ ପୁରା ବହୁତ ଡେଭଲପ ହେଇଗଲାଣି। ଉଁ ଏଇଆ ଆଉ। ଆପଣଙ୍କର ତ କହିଲେ ସେଇ ଲକ୍ଷ୍ମୀ ପୂଜା ଆଉ ସେମିତି କିଛି ନାହିଁ ନା?
ନାଇଁ ଆମର ଅଛି ଲକ୍ଷ୍ମୀ ପୂଜା ହୁଏ, ଦୋଳ ପୂର୍ଣ୍ଣିମା ହୁଏ।
ହୁଁ ଦୋଳ ପୂର୍ଣ୍ଣିମାରେ ସବୁ କଣ କରନ୍ତି?
ଦୋଳ ପୂର୍ଣ୍ଣିମାରେ ଆମର ଯୋଉ ଅ ଯୋ ମାଡମ ଅ ଯୋଉ ଠାକୁରଙ୍କର ଯୋଉ ହବ କାନ୍ଧେଇକି ନିଅନ୍ତିନି କି ଠାକୁରଙ୍କର ଯୋଉ ଝୁଲଣ କରନ୍ତିନି କି? କଣ କହ ବିମାନ।
ଉଁ ଉଁ ବିଭାନ, ବିଭାନ।
ବିଭାନ, ବିବାନ। ଦି ଜଣ ବିବା ଯୋଡେ ବିଭାନ ଆମର ବୁଲିବ।
ହୁଁ ଆମର ବି ସେଇଟା ହୁଏ, ଆମର ବି ସେଇଟା ହୁଏ।
କୀର୍ତ୍ତନିଆ ଆସିବେ, ବାଜା ଫାଜା ଆସେ।
ହଁ ତୁରି ହେରିକା ବଜେଇକି ଯାଉଥାନ୍ତି, ବିଭାନ ପଛେ ପଛେ ଯାଉଥାଏ।
ହଁ କୀର୍ତନ ଦି, ତିନି ଦଳ ଆସନ୍ତି ଅନ୍ୟ ଗାଁ ରୁ ମଗେଇଥାଉ। ହେଟୁ ବାଜାପାଟି ଆସେ।
ହଁ।
ସବୁ ଅଭିର ଫଭିର ମାରିକି ଗାଁ ଟା ଯାଙ୍କ ସେଦିନ ଭୋଜି ମାନେ ଗୋଟେ ଖାଇଆ ପିଇବା ହୁଏ ମେଲଣ ଭଳିଆ ହେଇକି ବୁଲୁ ଗାଁ ଚାରି କର ଯାଙ୍କ ବୁଲିବୁ। ହୁଁ ତାଙ୍କୁ ସବୁ ଆମର ଜାଗାରେ ସବୁ ରଖିଆ ପାଇଁ ହେଇଥିବ ବିମାନ୍ ବିମାନ ରଖିଆ ପାଇଁ ସବୁ ଆମର କରା ହେଇଥିବ। ପିଣ୍ଡି ଆମର ଅବଶ୍ୟ କରି ଯୋଉଠି କରିନୁ ଆମର ସବୁ ମେଢା ଅସ୍ ଜଙ୍ଗଲରୁ ମେଢା ଅଛି ମେଢା ପୋତା ହବ। ପୋତା ହେଇକି ତାପରେ ତ ସେଠୁ ରଖା ହବ ସେଇଠି ଝୁଲିବେ ସେ ମେଢା ମୋ ଉପରେ ରଖିକି ଠାକୁରଙ୍କୁ ଝୁଲାନ୍ତି।
ନା ଆମର ସେମିତି ନାହିଁ ଆମର ପିଣ୍ଡି ସ୍ଵତନ୍ତ୍ର ଯୋଉ ସି ସିମେଣ୍ଟରେ ପିଣ୍ଡି ହେଇଥାଏ ତା ଉ ଉପରେ କଣ କରନ୍ତି ନା ଗୋବର ଫୋବର ଲିପିଥାନ୍ତି। ଲିପି ଥାନ୍ତି ସିନ୍ଦୁର ଫିନ୍ଦୁର ଲଗାନ୍ତି ଠାକୁରଙ୍କୁ ଆଣି ସେଠି ଗୋଟେ କ ପିଢା ପଡେ। ପିଢା ଉପରେ ସେ ବିଭାନ ଆଣିକି ରଖନ୍ତି।
ଆମର ସେମତି ବି ଚାରି ଜାଗାରେ ରଖାଯାଏ ନା ଆ। ଫାଷ୍ଟ ଗ୍ରାମ ଦେବତୀ ପାଖକୁ ଆଗେ ଯିବେ ମାଆଙ୍କ
ହଁ ହଁ ଆମର ବି ସି ସେଇଆ ଆମର ବି ସେଇଆ ଆମର ଗ୍ରାମ ଦେବତୀଙ୍କ ନାଁ ହୋଉଚି ସାତ ଭୋଉଣୀ।
ଆମର ସାତ ଭଉଣୀ ଏଠି ନା
ଆପଣଙ୍କର?
ଆମର ଏଠି ମା ଯୋଉ ଚନ୍ଦ୍ରାଶୁଣୀ ମା ଅଛନ୍ତି
ହଁ।
ହଁ ଆମର ସାତ ଭୋଉଣୀ ବଢିଆ ସେଇଟା ଗୋଟେ ଆମର ପ୍ରାଚୀନ ମାନେ ଗୋଟେ ଷ୍ଟୋରି ସେଇଟା କହିପାରିବେ ଗୋଟେ ଲୋକ କଥା କହିପାରିବେ। ତାଙ୍କର ଗୋଟେ ଭଲ ମାନେ ଅଛି ଆପଣ ଫ୍ରି ହେଲେ କେବେ କହିବେ ମୁଁ କହିବି ଆପଣଙ୍କୁ।
ହଁ ତାପରେ ଗଣେଶ ପୂଜା ହୁଏ ହେଲା।
ହୁଁ।
ଆଉ ହୁଁ ଦୋଳପୂର୍ଣ୍ଣିମା ହେବ ରଥଯାତ୍ରା ଆମର ଫେମସ୍ ଆମ ଗାଁରେ ସବୁଠୁ ବଡ଼ ଯାତ୍ରା ରଥଯାତ୍ରା।
ହଁ ରଥଯାତ୍ରାରେ ତ ସମସ୍ତେ ରଥ ଟାଣିବାକୁ ଯାଉଥିବେ ଆପ
ହଁ ହଁ ର ଲକ୍ଷ୍ମୀ ପୂଜା।
ତାଙ୍କର ଯୋଉ ମାନେ ନବକଳେବର ମାନେ କେବେ ହେଇଚି ସେଇ ମନ୍ଦିରରେ?
ହୁଁ କରାହେଇଥିଲା।
ହଁ ସିଏ ଯୋଉଠୁ ବାହାରିଥିବେ ଆମର ଏଇଠୁ ଥରେ ସେମତି ନବକଳେବର ମାନେ ଆମର ତ ଉଁ ଠାକୁର ନାହାନ୍ତି ଏଠି କିନ୍ତୁ ମାନେ ନବକଳେବରର ଯୋଉ ଦାରୁ ବାହାରିଥିଲା ଆମ ଗାଁ ରେ।
ନାଇଁ ଆମର ସବୁ ଷ୍ଟୋରିଆ ଅଛି ଯେ କହିବି ପରେ। ଆଉ ସେଠି ଆମର ଏଠି ସିଏ ହୁଏ ଆଉ ଅଷ୍ଟପହରି ବୋହୁତ ଭଲ ଭାବରେ ହୁଏ। ଅଷ୍ଟପ୍ରହରି ନାମ ତିନ ଦିନ କାଳ ଏଠି ଆମର ବୋହୁତ ସୁନ୍ଦର ଭାବରେ ହୁଏ। ବୋହୁତ ଚାରିଆଡୁ କୀର୍ତ୍ତନୀଆ ଆସନ୍ତି। ତିରିଶଟା ବି ପଇଁତିରିଶଟା ଖଣ୍ଡେ ହଉ। ହୋଉ ରଖିବି ମୁଁ ରଖୁଚି ପରେ ପୁଣି କଥା ହେବି ହେଲା।
ଆଜ୍ଞା ଆଜ୍ଞା।